ହ୍ୟାଲୋ ହ୍ୟାଲୋ ହଁ କୁଅ। ତ ହଁ କୁହ ତ ନେକ୍ସଟ କଲ୍ରେ କଣ ଗୋଟଏ କହୁଥିଲ ସେଇ ଉପରେ କହିଦିଅ।
ହୁଁ ଆମେ ତ ପର୍ବପର୍ବାଣିୀ ବିଷୟରେ କଥା ହଉଥିଲେ ନା?
ହଁ। ନେକ୍ସଟ କହ ଲୋକଣ ଗୋଟ ଅଧର ଥିଲେ ନା? ସେଇଟା ଆ ସେଇଟା ଚାଲ ସେଇଟା କହିଦିଅ।
ହୁଁ ଆମେ ଶିବରାତ୍ରି ଉପରେ ଅଟକିଥିଲେ।
ହଁ।
ହଁ ତ ଶିବରାତ୍ରି ଆମର ଏପଟେ ତ ଦିନସାରା ଉପବାସ ରହିକି ସନ୍ଧ୍ୟା ବଳକୁ ଯାଇକି ପୂଜା କରିକି ପ୍ରସାଦ ସାରନ୍ତି ଆଉ ବାକି ରାତିରେ ତ ଶିବରାତି ଯେହେତୁ ମାନେ ଭଗବାନ ଶଙ୍କରଙ୍କ ପାଖରେ ଦୀପ ଜାଳି ରାତି ରାତି ସାରା ଅନିଦ୍ରା ରହୁ ତ ଅଷ୍ଟସମ୍ଭବ ବି କରିପାରିବ ମାନେ ଶିବ ମନ୍ଦିର ତ ଆମେ ରାତି ସାରା ବୁଲି ପାରିବ ବା କି ତମ ଦୀପକୁ ଜଗିକି ରହିପାରିବ ହଁ ଆ ଆଉ
ଉଜଯାଗର କେମିତି କର।
ପୂଜାଗର ତା ପରଦିନ ସକାଳୁ ଗାଧେଇକି ଅ ଶିବ ମନ୍ଦିର ଯାଇକି ବ୍ରତ ଭାଙ୍ଗିକି ଆସିକି ଅ ତା ପର ଦିନ କୁହନ୍ତି ଜାଗର କରିକି ତାପ ପରଦିନ ଶୋଇବା କଥା। କ ନାହିଁ ମାନେ ଉଜା କରିଦିନ ଶୁଅନ୍ତିଥିଲି ହଁ ବାକି ସେଦିନ ଉ ମାନେ ଭାତ ଆ ଯାହାବ ତମର କିଛି ତରକାରୀ ବା ଯାହାବ ଆମେ ଖାଉଛେ ହଁ ଲିମ୍ବ ପତ ପତ୍ର ସହିତ କିଛି ବି ଜିନିଷ ମାନେ ଆମେ କଲରା ଖାଇପାରିବା ନହେଲେ ଲିମ୍ବ ପତ୍ର ମାନେ ଏ ମାନେ ପିତା ଜିନିଷରେ କଲରା ଆଉ ନିମ୍ବପତ୍ର ହିଁ ଅଛି ନା ତ ନିମ୍ବପତ୍ର ଆଉ କଲରାକୁ ନେଇକି ଆମେ କିଛି ବି କରିକି ଖାଇପାରିବା ତ କୁହନ୍ତି କୁଆଡେ ଜାଗର କରିସାରା ପରେ ଉଜାଗର ରାତି ସାରା ଯେହେତୁ ଜାଗରରେ ଆମେ ମାନେ ଅନିନ୍ଦ୍ରାଏ ଥିବା। ଉଜାଗର ମାନେ ଜାଗର ପରଦିନ ଉଜାଗର ଦିନ ତଉ ରାତିରେ ଶୋଇବାକୁ ହିଁିନ ହେଲେ ନିଦ ଲାଗିବ ଦିନରେ କିନ୍ତୁ କୁହନ୍ତି କି ଜାଗର କରିକି ଉଜାଗର ଦିନ ଶୋଇବା କଥା ନାହିଁ। ଯଦି ଜାଗର କରିକି ଉ ଦିନ ତମେ ଶୋଇବ ତ ତମ ବ୍ରତର ଫଳ କିଛି ରହିବ ନାହିଁ। ନ ତମେ ଏତେ ପରିଶ୍ରମ ଫଳ ବୃଥା ପଳେଇବ। ଏମିତି ମାନେ କୁହନ୍ତି ଆ ଆମ ପରମ୍ପରା।
ବାହାରେ ବୁଲା ଚାଲା କଲା ବେ ରେ ବି ମାନେ ନିଦ ଆସେନି ବାକି ଖରାରେ ଭାଇ ଘର ଭିତରେ ରହିଗଲେ ନିଦ ଆସେ।
ହଁ ଉଁ, ଯାହାବି ହେଲେ
ନିଦେ ଆସେ ହଁ।
ତଥାପି ଯେହେତୁ ଉପବାସ କରିୁଚ ତ ଗୋ କେତେ ଦିନ କଥା ବି ଉଁ, ପ-ଉପବାସ କରି ତ ତ ଏତେ ପରିଶ୍ରମ
ବାକି ଖରା ଆଇଲା ବି ଟାଇ ପାଞ୍ଚଟା ପରେ ବି ଖାଇସାରି ଖାଇକିରି ଶୋଇପଡିଲେ ହବ କିନ୍ତୁ
ହଁ ସନ୍ଧ୍ୟା ହଁ ମାନେ ସ କାଲି ସନ୍ଧ୍ୟା ଯାଏଁ, ଆଉ ରାତିରେ ତ ଏମିତି ଶୋଇବୁ ବାକି ସନ୍ଧ୍ୟା ଯାଏଁ ୱେଟ କରିଦେଲେ ସଲା ଆଉ।
ହୁଁ। ତାହେଲେ ଆଉ କଣ ପର୍ବ? ନୂଆବର୍ଷ କେମିତି ପାଳନ କରାଯାଏ?
ସେ ତ ଆମର ଏପଟ ଫାଷ୍ଟୁ
ନୂଆ ବର୍ଷ ତ ଆମର ଇରେଞ୍ଜ ମାସରେ ହଁ ସେଟା ତ ଇରେଞ୍ଜ ମାନଙ୍କର ପର୍ବ। ପର୍ବ ନା ଏବେ।
ହଁ ଆମ ଓଡିଆ ପଣା ସ-ପଣା ସଂକ୍ରାନ୍ତି କି ଆମର ହଁ ମକର ସଂକ୍ରାନ୍ତି। ଓ ଉଁ, ମକର ସଂକ୍ରାନ୍ତି କୁ ଏମିତି ଗାଁରେ ମକର କରି ବଣ୍ଟାାଯାଏ, ବାକି ଅ, ମାନେ ସାଙ୍ଗ ହାତୀ ଇଏରେ ମାନେ ସାଙ୍ଗ ହାତୀ ମାନେ ନିଜ କ୍ଲାସମେଟ ନିଜ ବୟସର ଲୋକ ମାନଙ୍କ ସହିତ ମକର ବସନ୍ତି ଆ, ମ କର ଡାକା ଡାକି ହୁଅନ୍ତି, ସ୍ନେହ ବାଟା ବାଣ୍ଟି ହୁଅନ୍ତି, ଯୋଉ ଟାଇପ୍ ର ଆମେ ସଙ୍ଗାତ ବସୁଚନ୍ତି, ସେ ଟାଇପ୍ ର ମକର ବସନ୍ତି, ବାକି ଘରେ ଅ, ବିଭିନ୍ନ ପ୍ରକାର ପିଠା ପଣା ରୋଷେଇ ଆଦି କରିକି ଘରେ ପରିବାର ମଧ୍ୟରେ ଏ ଖୁସି ବାଣ୍ଟି ଥାନ୍ତି ମାନେ ଖାଇବା ପିଇବା କରନ୍ତି, ବାକି ମକର ସଂକ୍ରାନ୍ତିରେ ଗୁଡି ଆମ ଓଡିଆ ମାନଙ୍କର ମକର ସଂକ୍ରାନ୍ତିରେ ଗୁଡି ଉଡେଇବା ହଉଚି ପ୍ରଧାନ ପର୍ବ ମାନେ ମାନେ ମେନ୍ ମାନେ ମକର ସଂକ୍ରାନ୍ତି ମାନେ ଗୁଡି ଉଡେଇବା ଯେମିତି ବି ହେଲେ ସେଟା ଗୁଡି ଉଡେଇ ନ ଉଡେଇଲେ ଆମ ଓଡିଆ ମାନଙ୍କ ମନ ଶାନ୍ତି ହୁଏନି ଯେମିତି, ମାନେ ମକର ସଂକ୍ରାନ୍ତି ମାନେ ଗୁଡି ଉଡେଇବାଟା ଉଡେଇବା ତ ମକର ସଂକ୍ରାନ୍ତି ବା ତୋମେ କେମିତି ସେଲିବ୍ରେସନ କରନ୍ତି ମକର ସଂକ୍ରାନ୍ତ?
ମକର ସଂକ୍ରାନ୍ତି ତ ଆମ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପର୍ବ ଏଇଟା ଗୋଟେ, ଆମର ଆମ ଓଡ଼ିଆ ମାସ ଆମର ଓଡ଼ିଆ ମାନେ କୁହନ୍ତି ଯେ ଆମର ଏଇଟା ଆମର ନୂଆବର୍ଷ ବୋଲି।
ହୁଁ।
ତ ସକାଳେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ପା-କରନ୍ତି, ତାପରେ ଘରେ ମକର ଚାଉଳର ଚାଉଳରେ ଅ, ଆମର ମକର ମାନାନ୍ତି, ସେଥିରେ ନୂଆ ଚାଉଳ ପଡ଼େ କଦଳୀ ନଡ଼ିଆ ଗୁଡ଼ ଆଉ ଖଇ ଭୁଜା ଯୋଉଟା କହୁଚନ୍ତି। ସେଇଟା ତାପରେ ଛେନା ବି ପଡ଼େ। ଆଉ ବାକି ମିଠାାରେ ଗୁଡ ବି ପକ କେବାର ଚିନି ବି ପକେଇବାର ଏତିକି ମିଶାନ୍ତି, ତାପରେ ଆମର ସିଜା ମକର ବି ଗୋଟେ ହୁଏ, ଆଉ ବାକି ଶୁଖିଲା ମକର ଉଝା ହୁଏ।
ତୋମକୁ କୋଉ ଟାଇପ୍ ର ମକର ଭଲ? ମାନେ ସବୁ ପ୍ରକାର ମିକ୍ସ ହେଇଥିବ ଭଲ, ନା
ମିକ୍ସ ହେଇଥିବା ଭଲ ମିକ୍ସ ଆଉ କଣ ଯୋ, ହଁ ମିକ୍ସ ସିଜା ମଙ୍କର ମୋତେ ଭଲ ନାହିଁ, ମତ ତେ ଶୁଖିଲା ମକର ହିଁ ଭଲ ଲାଗେ ତ ମୋତେ ମିକ୍ସ ମକର ହିଁ ଭଲ ଲାଗେ।
ମାନେ ଉ ମାନେ ପୁରା ସବୁ ପରିବା ମକର ମାନେ ସବୁ ପରିବା ଚାଉଳ ବାଟିକି ସବୁ ପରିବା ପକାନ୍ତି ନା ପୁରା ସବୁ ପରିବା ପକାଇେଇା ବଡୁ ପୁରା ଅଧିକ ମି ସେ ହେଲେ ସେତେ ଖାସ ଲାଗିବନି ଜଣ ଜଣ। ତ ତମକୁ ଶଖିଲ ମକାର ମାନେ କଣ କଣ? ତମ ମକର ତମ ଅନୁସାରେ ତମକୁ ମକରରେ କଣ କଣ ପକେଇଲେ ତମକୁ ବେଶୀ ଭଲ ଲାଗେ।
ଆମର ଚାଉଳ ତ ଫାଷ୍ଟ ଗ୍ରାଇଣ୍ଡ ହେଇକି ପଡ଼େ ତାପରେ ଆମର ନଡ଼ିଆ ପଡ଼େ କୋଳି କଦଳୀ ଆଉ ଡାଳିମ୍ବ ଏମିତି କିଛି କିଛି ଫ୍ରୁଟ ପଡିବା ଦରକାର ବାକି ସବୁଥିରେ ଏମିତି ନାହିଁ ସବୁ ଜିନିଷ ଆଣିକି ସବୁଥିରେ ଗଦେଇଦବ ସେମିତି ନାଇଁ। ଆ କି କିଛି କିଛି ଭଳ
କହଲେ ଭଲ ଲାଗିବ ହଁ।
ତାପରେ ଆମର ମନ୍ଦିରକୁ ଯାଇକରି ଆମର ଦାନ ଧର୍ମ ଯାହା ହୁଏ ବାକି ଆମର ମକର ଭୋଗ କରନ୍ତି ତାପରେ ଘର ପରିବାର ସହ ମିଶିିଥାନ୍ତି। ଆଉ ଗୋଟେ ମାନେ କିଛି କିଛି ଅ ଞ୍ଚଳରେ ମେଳା ନା ଚ ଗୀତ ଆଉ ଏମିତି ଭୋଜନ ହୁଏ ରୀତି ଭୋଜନ ଯାଏ ସେଗୁଡ଼ା ସବୁ ଆୟୋ ଜନ୍ ହୋଇଥାଏ
ମକର ସଂକ୍ରାନ୍ତିରେ ତମେ ବୁଲି ପା ବୁଲାବୁଲି ପ୍ଲାନିଂ କରନି।
ହଁ କରୁ ମାନେ ଆମର ପାଖରେ ତ ଅଛି କାଳିଜାଇ ତ କାଳିଜାଇରେ ମେଳା ଫେଳା ହୁଏ ତ ଏମିତି କେବେ କେବେ ମୁଁ କାଳି ଯାଇକ କେବେ ଯାଇନି ଯେହେତୁ ପାଠ ପଢ଼ୁଥିଲି ତ କାଳିଜାଇ କେବେ ଯାଇନି ବାକି ନେକ୍ସଟ ଟାଇମକୁ ଦେଖିବା ଆଉ।
ମକର ସଂକ୍ରାନ୍ତିରେ କାଳେ ମକର ସଂକ୍ରାନ୍ତିରେ ଆମ ସବୁ ସଂକ୍ରାନ୍ତିରେ ତ ମାନେ ଗୋଟେ ଗୋଟେ ମାନେ କହୁଥିଲେ ବିଛା ସଂକ୍ରାନ୍ତି, ସିଂହ ସଂକ୍ରାନ୍ତି କିନ୍ତୁ ସବୁ ସଂକ୍ରାନ୍ତିଠୁ ମକର ସଂକ୍ରାନ୍ତି ଏ ମକର ସଂକ୍ରାନ୍ତି ଟିକେ ଅଧିକ ଇଏ କିନ୍ତୁ ମକର ସଂକ୍ରାନ୍ତିରେ ଯାଆନ୍ତି ମକର ସଂକ୍ରାନ୍ତିରେ ହଁ ମା କାଳିଜାଇ ଗୋଟେ ଧୁମଧାମ ରେ ବହୁତ ଧୁମଧାମ ରେ ପାଳନ କରନ୍ତି।
ହୁଁ ଆ ବାକି ଗାଁ ମାନଙ୍କରେ ମାନେ ଯାହା ସହ ମକର ବସିବ ତାକୁ ତା ପାଇଁ ମାନେ ଅଁ ଘରେ ନୂଆ ଡ୍ରେସ୍ ଆଣନ୍ତି ତ ସେ ମ କର ନିଅନ୍ତି ଆଉ ବାକି ମନ୍ଦିର ଜାଗା ଯାଇକିରି ସେ ନୂଆ ଡ୍ରେସ ମାନେ ଆମ ଡ୍ରେସ୍ ତାଙ୍କୁ ଦିଆଯାଏ ତାଙ୍କ ଡ୍ରେସ୍ ଆମକୁ ଦିଆଯାଏ ତାପରେ ମକର ଖୁଆଖୁଇ ହେଲେ ମକର ବସନ୍ତି। ତାପରେ ଓଡ଼ିଶାର ଏଇସ ଏହି ପର୍ବ ଓଡ଼ିଶାରେ ଅନେକ ସ୍ଥାନରେ ଧୁମ୍ ଧାମ ପାଳନ କରାଯାଏ ବିଶେ ମାନେ ଅ ଅଧିକରୁ ଅଧିକ ଆମର ସୂର୍ଯ୍ୟ ମନ୍ଦିର ଆମର କୋଣାର୍ ମନ୍ଦିର ସୂର୍ଯ୍ୟ ଦେବତାକୁ ପୂଜା କରେ ଆମର ଆମର ଆଉ ଜଗନ୍ନାଥ ମନ୍ଦିରରେ ବି ତାର ନୀତିକୀତି ହିସାବରେ ପାଳନ କରାଯାଏ।
ହୁଁ କାଳିଜାଇ ରେ ମୁଁ ଯେତିକି ଶୁଣିଛି କାଳିଜାଇରେ ଅଧିକ ଧୁମଧାମରେ ସେଲିବ୍ରେସନ୍ କରନ୍ତି। ମାନେ ସେଠାରେ ମାନେ ମାନେ କଣ ଆମେ ଯେମିତି ଯାଉଛେ ଏ କାଶ୍ମୀର ବୁଲିବାକୁ ଯାଉଛେ ମାନେ ଶୀତ ଆମେ ଯେମିତି ଶୀତରୁତୁ ହେଲେ ମାନେ ଅଧିକ ଜାଗା ମାନେ ବୁଲାବୁଲି। ପିକନିକ୍ ପାଇଁ ଶୀତ ଦିନଟା ପୁରା ମାନେ। ଫିଟ ନା ତ ସେ। ମାନେ ଆମେ ଯେମିତି ବୁଲିବା ପାଇଁ ଶୀତ ଦିନେ ଯାଉଛେ। ଠିକ ସେମିତି ମକର ସଂକ୍ରାନ୍ତି କୁ ଏମିତି ତର ଲୋକ କାଳିଜାଇ ଯିବା ଆସିବା କରନ୍ତି। କିନ୍ତୁ ମକର ସଂକ୍ରାନ୍ତି କୁ କାଳିଜାଇର ଅ ଅଧିକ ଭିଡ ହୋଇଥାଏ କାରଣ ସେଠିକାର ମେନ୍ ପର୍ବ ହଉଚି ମକର ସଂକ୍ରାନ୍ତିରେ ସେଠି ବହୁତ ଧୁମଧାମରେ ପାଳନ କରନ୍ତି। ମକର ସଂକ୍ରାନ୍ତି ଆଉ କାଳି ଜାଇ। ପୁରା ପରଫେକ୍ଟ।
ମକର ସଂକ୍ରାନ୍ତିରେ ଆମର ନୂଆ ଧାନ ନୂଆ ଆଶା ନୂଆ ଧାନ ବି ସେଇ ଟାଇମରେ ଆସେନା ତ ଖୁସିର ପର୍ବ ଏଇଟା ଗୋଟେ ତାପରେ ଏଇ ଦିନ ଲୋକମାନେ ଭଗବାନଙ୍କୁ ଧନ୍ୟବାଦ ଜଣାନ୍ତି। ଆଉ ଆମର ଖୁସି ଶାନ୍ତି ଏଗୁଡ଼ା କାମନା କରିବା ପାଇଁ।
ସେମାନଙ୍କ ପାଇଁ ଏଇଟା ବହୁତ ବଡ ପର୍ବ। ମାନେ ସେମାନଙ୍କ ନୂଆ
ଧାନ ଆ ସେତ ମକର ଆମର ବିଲ ମାନଙ୍କ ବି ପୂଜା କରନ୍ତି ଆମର ଯୋଉଟା ଫାଷ୍ଟ ମାନେ ଆମର ଯୋଉଟା ପୁରା ଆଗରୁ ଥିବ। ଯେଉଁ ବିଲଟା ତ ସେଇ ବିଲ ନେଇ ଫାଷ୍ଟ ପୂଜା କରନ୍ତି ମକର। ମକର ଆଉ ନୂଆ ଧା ଧାନବ ଯୋଉ ଧାନଟା ଆମର ଗଜା ହେଇକି ଆସିଥିବ ମାନେ ଫାଷ୍ଟ ଟାଇମ ହେଇଥିବ ତ ସେଇ ଧାନ ହିଁ ପୂଜା କରନ୍ତି ଯୋଉ ବିଲରେ ଆସେ ଏବେ ତ ସେମିତି କିଛି ନାହିଁ ଯେ ସେଇ ବିଲରେ ହେଇନି ତ ସେଇ ବିଲରେ ହିଁ କରିଦବା। ଯାଇକରି ଆମେ ପୂଜା ଏବେ ଯୋଉ ଯୋଉ ବିଲରେ ମାନେ ଧାନ ହେଇଥାଏ କମ୍ କମ୍। ସେଇ ବିଲରେ ହିଁ ନେଇକି ପୂଜା କରନ୍ତି ମକର ଫାଷ୍ଟ। ତାପରେ ଆମର ମନ୍ଦିର ମ କକର ବି ଆଣିକରି ଘରେ ଦିଅନ୍ତି ଆମର।
ଗାଁ ରେ ମାନେ ଗାଁ ରେ ଯୋଉ ମକର କରନ୍ତି ଗାଁ ସାରା ବାଣ୍ଟନ୍ତି ଭୋଗ କରିକି। ଯାଉ।
ନାଇଁ ମନ୍ଦିରରୁ ବି ଆଣିକି ଦିଅନ୍ତି କେତେଜଣ।
ହଁ ଆମ ଗାଁରେ ଅ ଭୋଗ। ହଁ ମକର ସଂକ୍ରାନ୍ତିରେ ମକ ମକର ଯୋଉମାନେ ମ ମକର ବସିଥାନ୍ତି। ସେମାନେ ଜଣେ ଅନ୍ୟ ଜଣଙ୍କୁ ନୂଆ ପୋଷାକ ସହିତ ମୁୂଆଁ ବି ଦେଇଥାନ୍ତି।
ହୁଁ। ଆଉ ବାକି ମକର ତ ଆମର। ଆମର ହୋଲି ଅଛି ହୁଁ ସେଦିନ ଗୁଡିବି ଉଡ଼ାନ୍ତି ମାନେ ପିଲାମାନେ ସମସ୍ତେ। କାଗଜରେ ଗୁଡ଼ି କରନ୍ତି। କିଏକି କିଉ ମାନେ କିଣିକି ବି ଆଣନ୍ତି। ଯୋଉମାନଙ୍କୁ ଆସୁନି ମାନେ ହାତ ଦିଆରି ଗୁଡ଼ିଟା ବି ଭଲ ବହୁତ୍ ରବ ମାନେ। ଯାାଇ ତ ସେ ଗୁଡ଼ି ଉଡ଼ାନ୍ତି।
ଆମେ ତ ଛୋଟବେେଳେ ହଁ। ଛୋଟବେଳେ ଆମେ ଅଧିକ ଟାଇମ ମାନେ ଖରା ଦିନଆସିଲା ବି ସେ ଆମେ ଗୁଡି ଉୁଡ ଥାଉ। ଗାଁ ରେ ଆ ମାନେ ଟାଉନରେ। ସହରରେ ତ ଏତକି ବୁଡି ଉଡାନ୍ତିନି କିନ୍ତୁ। ଗାଁ ରେ ଯୋଉମାନେ ରହୁଛନ୍ତି ଗାଁ ପରିବେଶରେ ସେମାନେ ଗୁଡି ଉଡେଇବାକୁ ବହୁତ ପସନ୍ଦ କରନ୍ତି ମାନେ ଖରା ଦିନ ଆସିଲା ମାନେ ଘୁଡି ଉଡେଇବା ବିଲକୁ ଯାଇକି ଆଉ ଗୋଟେ ଅଲଗା ଟାଇପ ର ଖୁସି।
ହୁଁ ଏମିତି ହିଁ ପାଳନ କରାଯ ଯେହେତୁ ଏବେ ଖରା ଅଧିକ ହଉଛି ତ ଏତେ ବେଶୀ ଗୁଡି କେହି ଉଡନାହାନ୍ତି ବାକି।
ତମେ ତମ ଜୀବନରେ କେବେ ଗୁଡ ଉଡେଇଚ ନାହିଁ ହଁ ହଉ ଓକେ ଓକେ।
ଗୋଟେ ଥର ଉଠିଥିଲି ସାନ ଭାଇ ମାନ ଆଉ କି ନାହିଁ ଏବେ ଜଷ୍ଟ ଏବେ କେତେ ଦିନ ତଳେ
ହଁ ହଁ ହଁ ହଁ।